ହ୍ୟାଲୋ ହଁ କଣ କରୁଚ?
ଏଇ ଖାଦ୍ୟ ପ୍ରସ୍ତୁତ ହଉଛି ଆଉ।
କଣ ଖାଦ୍ୟ ପ୍ରସ୍ତୁତ ପ୍ରସ୍ତୁତ କରୁଛନ୍ତି?
ଭାତ ହେଇସାରିଲେଣିି ମୋ ପାଇଁ ସାଧାରେ ଭେଣ୍ଡି ଭାଜୁଛି ଭେଣ୍ଡି ଆଉ ଟମାଟୋ ତାପରେ ମାଛ ତରକାରୀ ହବ।
ତମର ସାଧା ଏମି ଯା ଖାଇଦବ ନା।
ହଁ
ହଁ
କହୁଥିଲେ ଯେ ପନିର ନହେଲେ ଛତୁ ଆଣି ରଖିବେ, ମୁଁ କହିଲି ନା ମତେ ପନିର କହୁଥିଲେ କଣ ସମୟ ନାହିଁ କରିବା ପା ଖାଇ
ହଁ ସେ ଖାଇଦେଲେ ଗଲେ, ଆଉ ହଁ ସମସ୍ତେ ଖାଇବେ ତ ଆମିଷ ଆଉ ତମେ ଆଡଜଷ୍ଟ କରିଦିଅ ଟିକେ ଆଉ।
ହଁ
ଚଳେଇ ଦେଲେ ଗଲା ଆଉ।
ଆଉ ତମେ କଣ କରୁଥିଲ?
ମୁଁ ଏଇ ମେସିନ ପାଖକୁ ଆସିଥିଲି ଆଉ।
ହଁ ହ
ହୁଁ ଆଉ ତମକୁ କଣ କୋଉ ପଶୁ ପକ୍ଷୀ ଭଲ ଲାଗନ୍ତି?
ମତେ ପଶୁରେ ବେଶୀ ମତେ ଗାଈ ଭଲ ଲାଗନ୍ତି। କାହିଁକିନା ଆମେ ଗାଈ ଠାରୁ ସବୁ ପ୍ରକାରର ମାନେ ପାଇପାରୁଛନ୍ତି। ଜାଳମୀରୁ ସେଥିରେ ତାର ଗୋବର ଗୋବରକୁ ଆମେ ଖତ କରିପାରୁଛନ୍ତି। ଆଉ କ୍ଷୀର ଦହି ସବୁ କିଛି ପାଇପାରୁଛନ୍ତି ଗାଈ ମତେ ବେଶୀ ଭଲ ଲାଗେ ଆଉ ପକ୍ଷୀରେ ମତେ ଶୁଆ ବେଶି ଭଲ ଲାଗେ, ଟିକେ ଦେଖିବାକୁ
ହୁଁ ସୁନ୍ଦର ବି ଘରେ ରଖ ଖଞ୍ଜିତାକୁ ତୁମର ଗୋଟେ ଶୁଆ ଥିଲା କୁଆଡ଼େ ଗଲା?
ଆମର ଗୋଟେ ଥିଲା ଆମେ ରଖିଥିଲୁ ସେ ବି ବାହାରକୁ ରଖିଲେ ବି ସେ କୁଆଡେ ଯାଏନି, କିନ୍ତୁ ସେଦିନ ପୁରା ବାହାରକୁ ନେଇ ଆସିଲେ ସେ ଉଡିକି ପଳେଇଲା। ଆମର ମନ ବି ବହୁତ ଦୁଃଖ ହେଲା କେତେ ଦିନ ପର୍ଯ୍ୟନ୍ତ। ହୁଁ ଆମ ଝିଅ ବି ବହୁତ କାନ୍ଦିଲା କେତେ ଦିନ ଏବେ ଯାଇବି ସେଏ ଖୋଜୁଛି ମଝିରେ ମଝିରେ ମନେ ପଡ଼ିଲେ ତାକୁ ଖୋଜେ।
ହଁ ସେ ସୁ ଥିଲା ଗୋଟେ ଘରେ ଭଲ ଲାଗୁଥିବ ଆଉ
ହଁ
ହଁ
ତମକୁ କଣ ଭଲ ଲାଗେ?
ମତେ ମତେ ବି ଗାଈ ଭଲ ଲାଗେ, ବି ଆଉ ହଉଛି ଆଉ କୋଉ ପକ୍ଷୀ ଭିତରେ ମତେ ସବୁ ପକ୍ଷୀ ଭଲ ଲାଗନ୍ତି।
ହୁଁ
ହୁଁ ବାରମାସୀ ଚଢ଼େଇ ଗୁଡ଼ା ଆମ ଏଇଠି ଆସିକି ବସନ୍ତି। ଆମ ଗଛ ଅଛି ମନ୍ଦାର ଗଛ ସେଇ କି ବସା କରିକି ସବୁ ରହିଛନ୍ତି ମୋତେ ସେଗୁଡ଼ା ବି ଭଲ ଲାଗେ ତା କିଚିରିକ ଯୋଉ ସାଉଣ୍ଡ କରନ୍ତି ବୋବାନ୍ତି କିଚିରି ମିଚିରି ଶବ୍ଦ କରନ୍ତି। ଗୁଡା ବି ଭଲ ଲାଗେ।
ହୁଁ କୋଇଲିର ଶବ୍ଦ ଟା କିନ୍ତୁ ବେଶୀ ମଧୁର। ହଁ ଯେମିତି କୁହନ୍ତି କୁଆର
ବୋଇଲ କଣ ଗୁଟେ କୁହନ୍ତି? କଣ ଗୋଟେ ଯୋଉ ବର୍ଣ୍ଣବୋଧରେ ନାହିଁ ଆଁ
ମୁଁ ଜାଣିନି ସେଇଟା।
ଓହୋ ବର୍ଣ୍ଣବୋଧରେ ପଢିଲେ କହିବି।
କୁଆର କ୍କଶେଶ୍ୱର କୋଇଲିର ମଧୁରେଶ୍ଵର।
ହଁ। କୁଆ କାଉ କାଉ ହବ ଏ ହୁଁ ଆଉ। ତମ ଝିଅ କଣ କରୁଛି?
ଆମ ଝିଅ ଯାଇଛି ବଜାର ମାଛ ଆଣିବା ପାଇଁ।
ଓହୋ ସକାଳୁ ବୁଲିଲାଣି ଆଉ ବର୍ଷା ହଉଛି ବି ବୁଲୁଚ
ହଁ ବର୍ଷା ହଉଛି ତାକୁ ମନା କରାଗଲା ତୁ ଯାନି ସେ କାନ୍ଦିକି ମୁଁ ଯିବି ଯାଇଛି।
ହଁ ହଁ ଆଉ। ହଁ ହଁ ପୁଅ କହୁଥିଲା ଏଇଗୁଡା କରିବାକୁ।
ଆଛା ହଉ ତାଙ୍କୁ କହିବ ସେ କରିବେ ଆଉ।
ହୁଁ। ଆଉ।
ଆଉ ସବୁ ଭଲ ତମର ନା।
ହଁ ମୋର ସବୁ ଏବେ ଭଲ।
ହୁଁ।
ଆଉ ରଜ ମହୋତ୍ସବ ତ କଣ ଚବିଶ ତାରିଖ ପର୍ଯ୍ୟନ୍ତ ହବ ଗଲନି ଦେଖି ଆସିଥାନ୍ତ।
କୋଉଠି ଏ ପାଖ ଗାଁ ରେ ଯୋଉ। ଓହୋ ମୁଁ ଆଉ ଜାଣିନି। ଦେଖିବା ଯିବା କୋଉଦିନ। ହଁ ଚାଲ ନା ଗାଡି କରିକି ଯିବା ବୁଲିକି ଆସିବା ସମସ୍ତେ।
ହଁ ଚାଲ ଆଗ ତ ଭଲ ହେଇଛି।
ହଁ ପାଗ ତ ଯୋଉ ବାଘ ବର୍ଷା ହଉଛି କେତେବେଳେ କଣ ହଉଛି ଠିକ ହଉନାହିଁ। ହଟ କରିକି ଗାଁରେ ସମସ୍ତେ ମିଶିକି ପଇସା ଦେଇକି ଯିବା।
ହଁ ହଁ।
ହୁଁ ସେଠି ସବୁ ହଁ ବହୁତ ଭଲ ଖେଳ ହଉଛି। କବାଡ଼ି। ଆଉ ହଉଛି ଦୌଡ଼ ଦୌଡିଡିଆଁ ପୁଚି ଏଇ ସବୁ ଖେଳ ହଉଛି।
ଓହୋ
ହଁ ନା ମୁଁ ଗୋଟେ ବର୍ଷ ଯାଇଥିଲି ଦେଖିକି ଆସିଥିଲି ଆଉ ଯାଇନି। ଏପଟେ ତ କାମ ଆଉ। ଯାଇନି ଗୋଟେ ବର୍ଷ ଯାଇଥଲି ମୁଁ ଯୋଉ ପିଇସୀ ଜଣେ ହେବେ ସିଏ ଯାଇଥିଲେ। ସେ ଯୋଉ ଏଥିରେ କୋଉଥିରେ କୁହନି ମ୍ୟୁଜିକ ଚେୟାର।
ଓହୋ
ଏଥିରେ ହୋଇଚନ୍ତି ହଁ ଭାଗ ନେଇଥିଲେ। ସେଥିରେ ହେଇଚନ୍ତି ଦ୍ଵିତୀୟ ସ୍ଥାନ ଗ୍ରହଣ କରିଚନ୍ତି।
ପୁରସ୍କାର ଟା କଣ ମିଳିଲା?
ପୁରସ୍କାର ବା ବର୍ଷା ହେଲା ସେଦିନ ଦେଇ ଦେଇନାହାନ୍ତି କିଛି।
ଅ ହ ପଛରେ କେବେ ପୁଣି ଦିଆ ହବ ଆଉ।
ହଁ ସେ କୋଉଦିନ ଦେବେ କି କଣ ଗୋଟିଏ ତାଙ୍କର କରିବେ କେଜାଣି।
ଉଁ ହୁଁ
ହୁଁ ଆଉ
ଆଉ ତମ ଘରେ ଛୋଟ ପିଲା ଅଛନ୍ତି ନା?
ହଁ ଅ ଆମ ଘର ତ ସବୁ ଛୋଟ ଛୁଆ ସବୁବେଳେ ବୁଲାବୁଲି ଝଗଡା ଲାଗିବେ। ମୋ ସାନବାପା ପୁଅ ଆସିଥିଲା ସିଏ ତ ପୁରା ବହୁତ ଚଗଲା ଟିକେ
ଓହୋ
ହଁ ଏଇଆ ଆଉ।
ତମକୁ ପୁଅ ବେଶୀ ଭଲ ଲାଗନ୍ତି ନା ଝିଅ ବେଶୀ ଭଲ ଲାଗନ୍ତି?
ମତେ ଛୋଟ ଛୁଆ ସବୁ ଭଲ ଲାଗନ୍ତି। ପୁଅଝିଅ ସବୁ ଭଲ ଲାଗନ୍ତି। ହେଲେ ଆମର ଏବେ ଟିକେ ଛୋଟ ଛୁଆ ବେଶୀ ନାହାନ୍ତି। ସବୁ ଟିକେ ବଡ ହେଇଗଲେଣି ଆଉ। ଟିକେ ଟିକେ ଆଉ ହଁ ଆମ ଘରେ ନାହାନ୍ତି ଆଉ ଅଛନ୍ତି ମୋ ମଝିଆ ଜେଜେଙ୍କ ଛୋଟଛୁଆ। ଛୋଟ ନାତିଟେ ତାଙ୍କର
ତାଙ୍କର କାଲି ବା କଣ କୋଉ ଦୁର୍ଘଟଣା ଘଟିଥିଲା?
ହଁ ତାଙ୍କର ଏଇ ଯୋଉ ରାସ୍ତା କାମ ପାଇଁ ସବୁ ଆସିକି ଚିପ୍ସ ରହୁଛି। ରହିଛି ସେଇଟା ପାଇଁ ସେଇଠି ତାଙ୍କ ଘର ଦୁଆାର ମୁହଁରେ ପଡିଛି ତ ସେ ଛୋଟ ଛୁଆ ତାର ଖେଳିବାକୁ ଆସିଥିଲା ସେଇଠି ଝୁଣ୍ଟି ପଡିଲା ପଛରେ ମୁଣ୍ଡ ଗୋଡି ଫୁ ଫୁଟି ଯାଇଛି ପୁରା ଭିତରକୁ ପୁରା ଗଳି ଯାଇଛି।
ଯାଇଥିଲି ମେଡିକାଲ ଯାଇଥିଲେ।
ହଁ ମେଡ଼ିକାଲ ଯାଇଥିଲେ ଦେଖେଇକି ଆସିଲେ ଆଉ
ଏବେ ଭଲ।
ହଁ ଏବେ ମେଡିକାଲ ଯାଇଥିଲେ ଷ୍ଟିଜ୍ ପକେଇକି ଆଇଲେ ଆସିଲା ବେଳେ ରାସ୍ତାରେ ତାଙ୍କ ଷ୍ଟିଜ୍ ଉଡିଗଲା
କେମିତି
ହ ଅଠା ଦିଆ ହେଇଥିଲା ତାର କେମିତି ଅଠା ଦେଇଥିଲେ କେ ଜାଣେ ତା ଷ୍ଟିଜ୍ ଉଡିଗଲା
ପୁଣି ଯାଇକି ଦେଇକି ଆସିଲେ
ଆଉ ତମେ ରୋଷେଇ କରୁଛ ବୋଧେ?
ହଁ- ଅଁ।
ହଁ ହଁ କଣ କହିଲ?
ମୁଁ କହିଲି ରୋଷେଇ ଶବ୍ଦ ଆସୁଛି କି?
ହଁ ଶବ୍ଦ ଟିକେ ଆସୁଛି ଆଉ ରୋଷେଇ କରୁଛ ଆଉ।
ସେଇଥି ପାଇଁ। ଘର କାମ ଆଉ ସବୁବେଳେ।
ହଁ।
ଆଉ? ଆଉ ଦେହ ଭଲ ନା?
କଣ କହିଲ?
ଦେହ ଭଲ ନା?
ହଁ- ଅଁ।
ହଁ।
ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।
ହଁ ସବୁ ଭଲରେ ରହୁ। ସବୁ ଭଲରେ ରହିଲେ ସବୁ ଭଲ ହୁଁ ମୋର ବି ଭଲ ଅଛି।
ସେ ତମ ମାଆଙ୍କର ଭଲ ହେଇଗଲାଣି?
ହଁ ମୋ ମା ଭଲ ହେଇଗଲାଣି ମେଡ଼ିସିନ୍ ଆଉ ଔଷଧ ଖାଉଛି।
ଅଁ।
ଔଷଧ ଖାଉଛି ଏବେ ଆଉ ନହେଲେ ଆଉ ସବୁ ଭଲ।
ହୁଁ।
ହଁ - ଅଁ।
ଆଉ ତମ ଘରେ ପିଲାମାନେ ସବୁ ସ୍କୁଲ ଫଲ ଗଲେଣି ନା?
ହଁ କାଲି ଠାରୁ ତ ରଜ ପରେ ତ କାଲ୍ ଠୀ କାଲି ସ୍କୁଲ ଖୋଲିଛି, କେହି ଯା ଯାଇନାହାନ୍ତି ନା।
ଆଜି ଠାରୁ ଯିବେ ବୋଧେ କଣ ଆଉ ଆଜି ତ ଏ ବର୍ଷା ହେଲାଣି ଆଉ କଣ କରିବି ଠିକ୍ ନୁହେଁ।
ଆଉ ତମ ଭଉଣୀର ନାମ ଲେଖା ହେଇଗଲା?
ହଁ ସିଏ ଏବେ ଦଶମ ପରୀକ୍ଷା। ଦଶମ ପରୀକ୍ଷା ଦେଇଥିଲା ତାର। ଦ୍ଵାଦଶ ରେ ନାଆଁ ଲେଖା ହେଲା।
ଆଚ୍ଛା।
ହେଇନି ନା ଆରମ୍ଭ ହେଲାଣି ନା ନାମ ଲେଖା ନା ହେଇନି?
ଏଇ ସବୁ ଫର୍ମ ପଡ଼ୁନି ପକଉଛନ୍ତି ସେଇଟା ପକେଇଛି, ହୁଁ, ପକେଇସାଇଲି ତାପରେ ଆସିବ ଯୋଉ କଲେଜ୍ ଯୁ
ହୁଁ,
ହବ ଆଉ,
ହଉ,